ହଁ କଥାହୋଉ କେତେବେଳେ ଟାଇମ୍ ପଳେଇିଲା ଜଣା ପଡିଲାନି ନୁହଁ।
ହଁ। ଆଉ ଆପଣ କେମିତି ଅଛନ୍ତି ଏତେ ଦିନ ପରେ ଆପଣଙ୍କ କଥା କଥା ମନେ ପଡିଲା ଆପଣଙ୍କର
ହଁ ଭଲ ତ ଅଛି ଏ ଦୁଃଖେ ସୁଖେ ଚାଲିଛି ଆଉ।
ଆପଣ କଣ କରୁଛନ୍ତି ଏବେ?
ମୁଁ ମୁଁ ଏବେ ଛୋଟ ଛୋଟ ଛୁଆଙ୍କୁ ପାଠ ପଢ଼ୁଛି ଆଉ
ନାଇଁ ମାନେ ଏବେ ବର୍ତ୍ତମାନ କଣ କରୁଛନ୍ତି। ବସିଛନ୍ତି ନା।
ଓହୋ ବର୍ତ୍ତମାନମାନେ ବର୍ତ୍ତମାନ ମୁଁ ବସିଛି।
ଓହୋ ଆଚ୍ଛା ଆପଣ କୁନି କୋନିଙ୍ଗ ପାଠ ପଢ଼ୁଛନ୍ତି।
ହଁ କୁନି କୁନି ଛୋଟ ଛଟ ଓହୋ ତା ଏ। ତମେ ଛୋଟ ଛୁଆ ହେଇଯାଉ ତ ମୁଁ ପାଠ ପଢେଇବି।
ଆମେ ଆଙ୍କ ବଡ ହେଲୁଣି ଆମ ପା କୁନିଛୁ ଆମେ ଘର ଲୋକଙ୍କ ପଇସାାରେ ଯେ ପର୍ଯ୍ୟନ୍ତ ଖାଉଥିବୁ ସେତେ ପର୍ଯ୍ୟନ୍ତ ଆମେ କୁନି ପିଲା ଆମେ ଯେପର୍ଯ୍ୟନ୍ତ ରୋଜଗାର ନ କରିଛୁ ସେ ପର୍ଯ୍ୟନ୍ତ ଆମେ ବଡ ହେଇନୁ।
ସିରିଅସଲି ତମେ କଣ କର।
ମୁଁ ମୁଁ ପାଠ ପଢେ ମୁଁ ଆଉ। ଏବେ କିଛି କରିନି।
ଓହୋ କୋଉ ଉପରେ ଏବେ ବାପା ନେଇ ପାଠ ପଢୁଛ।
ପାଇଁ ପ୍ରିପେୟାର।
ହୁଁ ହୁଁ। ଜବ୍ ପାଇଁ ନା। ଯୋ ପାଇଁ ଯେ ସମସ୍ତେ। ଚେଷ୍ଟା କରୁଛୁ ମୁଁ ତ ମାନେ ଚେଷ୍ଟା କରି କରି ଆଜି ଏଇ ଜାଗାରେ ଅଛି।
ହଁ ଭଲ ଦେଖ ଆପଣ। ମାନେ ଛୋଟ ଜଣ ପଢେଇିଲେ ବି ଆପଣଙ୍କ ଅଭ୍ୟାସ ହେଇଯିବ ନା ତାହେଲେ ଆପଣ କିଛି ନା କିଛି ଭଲ ଗୋଟେ ଚାକିରି କରିପାରିବେ ଆରାମସ।
ହଁ ମୁଁ ତ ଟିଉସନ କଲିଣି ପ୍ଲସ୍ ଟୁ ଫାଷ୍ଟ ୟର କଲିଣି। ପ୍ରଥମେ ହଁ ଗୋଟେ ଛୁଆ ତାକୁ ଦିଟା ଛୁଆ ଏମିତି। ବଢିକିନା ତିନି ଚାରି ଜଣ ବି ହେଇଯାଇଛନ୍ତି।
ହଁ ଭଲ କଥା ଭଲ କଥା ଆଉ ର। ପାଇଁ କଣ ସବୁ ଆପଣଙ୍କ ଗାଁରେ। କେମିତି କଣ ସବୁ ଚାଲିଛି ଆଉ ଆପଣ ରଜୁରୀ ପାଇଁ ସପିଙ୍ଗ କଲେଣି ନା ନାହିଁ ସେ ବିଷୟରେ ମେ ଟିକେ କୁହନ୍ତୁ।
ହଁ ରଜ ତ ଆମ ଗାଁରେ ବହୁତ ଭଲ ହୁଏ ଆଉ ରଜ ଠାରୁ ବେଶୀ ଭଲ ଆମ ଗାଁରେ କୁମାରୀ ପୂର୍ଣ୍ଣିମା ହୁଏ ତ ରଜରେ ତ ମୁଁ ବିଶେଷ କିଛି କରିନି। ଆଉ କରେନୁ ମାନେ। ତିନି ଗଟେ ଅଲରେଡ଼ି କରିକି ରଖିଛି ଆଉ କରିନି।
ଓୋ ଆଚ୍ଛା।
ଆଉ କରିନି ଆଉ ଏଇ ଟିକେ ପାର୍ଲର ଫାର୍ଲର ଟିକେ ଯିବାର ଅଛି ତ ଯାଇନୁ ଏଇ ଯିବୁ ଆଉ। ଏଇ ଆମ ମାର୍କେଟ ଆଗକୁ ଟିକେ ଯିବୁ ଆଉ ଆଉ ରଜରେ ଦୋଳି ଖେଳିମନି ଆଉ କଣ ଖେ। ଚର୍କି ଦୋଳି ହଁ। ପାନ ଖାଇ ହଁ କିନ୍ତୁ ନିଜେ କିଣିକି ନୁହେଁ। କିଏ ଦେଲେ ଖାଏ।
କାଇନା ପଇସା ଖଚ
ତ ପଇସା ଖର୍ଚ୍ଚ ହେଇ ଖାଏ ନିତି ନା
ଘରେ ପାନ ଭାଙ୍ଗନ୍ତିନି ଘରେ ଆମ ଘରେ ତ ପ୍ରତ୍ୟକ ବର୍ଷ ରଜରେ ପାନ ଆସୁନା ଆସ ଆମ ଘରକୁ ପାନର ପ କେତେ ବର୍ଷ ରଜରେ ପାନଟା ଆସି ସେମାନେ ଧାର ଆମ ମୋ ସାନ ଭାଇ ଯିଏ ମୋ ସାନ ଭାଇ ଅଛି ମୋ ସାନ ବାପାଙ୍କ ପୁଅ ଜଣେ ମଝିଆ ବାବାଙ୍କ ପୁଅ ସିଏ କାନ୍ଦି ଗଢିଯିବ ବାବା ପାନ ଆଣିବ ମାନେ ଧାନଆଣି ବା ପାନ ଆଣିବେ ମସଲା ଫସଲା ହେଇ ସବୁ ପୁରା ମିନିମମ୍ ପାଞ୍ଚଶହ ଟଙ୍କାରେ ବଧ କିଣିକି ଆଣିବେ ସବୁ ପାନ ଗୁଆ ମସଲା ମସଲି ସବୁ କିଣିବି ଥାଆନ୍ତି ମୋ ଜେଜେମା ଆଗରୁ ମଁ ଜେଜେଆ ପାନ ବଟା ରଖୁଥିଲ ଖାଉଥିଲି। ମୋ ଜେମା ଥିଲା ଆଗରୁ ମୁଁ ଜେମା ପାନ ବଟୁଆ ରଖୁଥିଲ ଖାଉଥିଲ ଆଉ ମୋ ଜେମା ଗଲା ଆମ ଘରେ ଆ ପାନା ଖାଉହାନ୍ତି ବାପା ଘ କିଣି ଖାଉଛନ୍ତି ତାପରେ ଆଉ ରଜ ହେଲେ ମାନେ ଆମ ଘର ପାନ ଆସିବ ଆମେ ଭାଙ୍ଗିକି ଖାଇବୁ।
ନା ନା ଆମର ଆମର ଘରେ ପାନ ଇଏ ନାହିଁ ତ ସେଥିପାଇଁ ମୁଁ ବି ବିଶେଷ ଖାଇନି ରଜ ହେଲା ତ କଣ ହେଲା ମୁଁ ଏତେ ଖାଇଏନି ତ ସେଥିପାଇଁ ମତେ କି ଦେଲେ ମୁଁ ଗୋଟେ
ନା ମୁଁ ବୋଧେ ରଜ ତିନି ଦିନ ମିନିଅମ ଯ ଚାଳିଶ ରୁ ପଚାଶ ଖଣ୍ଡ ପାନ ଖାଇଦେବି।
ଆଉ ତମର ତ ରଜ ହେଇଗଲା ଆଉ ଆମର କାହିଁ ହବ।
ରଜରେ ଖାଲି ଝିଅ ପିଲା ପାଳନ କରିବେ ପୁଅ ପାଳନ
ହଁ ରଜ ମନ ପୁଅ ପୁଲା ବି ପାଳନ କରି ତ ମୁଁ ସେଇଟା କହୁଛିିବା ତମର ର ରଜ ହେଇଗଲା ଆଉ ମୁଁ କହିଥାଥିଲା ଆମେ ରଜ କରି ଆଉ।
ଆମ ବା ଓଡିଆ ଯେହେତୁ ଆମେ ଓଡିଆ ଆମର କଣ ସବୁ ପର୍ବପର୍ବାଣି ଆମେ ପାଳନ କରିବା।
ହଁ।
ତିନିହଳ ଆଣି ସାରିଛି ଆଉ ଭାବିଛି ଆଉ ଦି ହଳ ଯଦି ହବ ଆଣିବି ନହେଲୋଇ ଘରେ ମମି ପାଟି କରୁଛିେ ଏତେ ଡ୍ରେସ କଣ ହବ ମୁଁ ନେଇ ଆସିବା ଟିକେ ଖୁସି।
ଅଫଲାଇନରେ ଆଣ ନା ମାନେ
ଟେ ଭଲ ପାଇ ଅଫଲାଇନ ସପି ପସନ୍ଦ ନୁହଁ କାହିଁକିନା ମୋ ଚଏସ ର ମୋ ଚଏସ ର ଅଫଲାଇନରେ ମିଳେ ନା।
ଓହୋ ଆଛା ମୁଁ ବି ସେଇ ମତେ ଭଲ ଲନଟା ଅଫଲାଇନ ଆଣିବା ପାଇଁ ମୁଁ ଅନଲାଇନ ହିଁ ଆଣେ କିନ୍ତୁ ଏଇଟା ଗୋଟେ କଣ ନା ଅନଲନ ଯୋଉଟା ଆଣିଥିବ ତା ପର୍ଯ୍ୟନ୍ତ ଆଉ ଟଥିବ।
ନା ନା ସେଇଟା ଅଫଲାଇନରେ ସମ୍ଭବ ଅନଲାଇନରେ କିନ୍ତୁ ନୁହଁ।
ଅନଲାଇନରେ ନୁହଁ ତମେ ଗୋଟେ ଭଲ କଥା କହିଲ ମାନେ ଅନଲାଇନ ଏବେ ହଉଛି ସେୟଆ ମୁଁ ଚା ମୁଁ ଏରେ ପଚି ଦଉଛି ମୁଁ ଏ ଡ୍ରେସଟା ଅର୍ଡର କରିଛି କିଏ କରିଛ କି ଆମ ଗାଁ ପିଲା ପଚାରିଦି କିଏ କରିଛ କି ତାହନେ ଅଡର୍ର କରୁଛି।
ନା ନା ମୂ ସେମିତି ପଚ ମୁଁ ଯୋଉ ଆଣେ ମୁଁ ଯୋଉ ବ୍ରାଣ୍ଡରେ ପିନ୍ଧି କିମ୍ବା ଯୋଉଠୁ ଆଣେ ସେମାନେ କେହି ଆଣିପାରିବେନି ତାପରେ ହଉଛିଉ ବହୁତ ମୁଁ ବହୁତ ଖୋଜି ଖୋଜି ପୁରା ରିସର୍ଚ କରିକି ଆଣିଥିବି ଏଇଟା ଖେଳିବ ତା ଭିତରେ ତା ଭିତରେ ତାପରେ ମାରି ମାରି ମାରିବନି ବହୁତ ବାଟ ଗଲା ପରେ ତା ଯି ଡ୍ରେସ ଆଣିବି ନହେଲେ ଆଣେ ନା। ସେଉଟା ଆଗରେ ଆସିବ ସେଟା ମୁଁ
ନା ନା ଠିକ ଠିକ ମୁଁ ବି ସେିଏ ମୁଁ ବି ସେିଏ ଯୋଟା ଆଗରେ ଆସଥ ଜମା ଆଣିବିନି ପୁରା ପୁରା ତଳକୁ ଯିବି।
ହଁ ଖୋଲତାଳ କରିକି ଭଲ କି ମୁଁ ଆଣେ ନା ଆମ କାହିଁକି ନା ଆମ ଗାଁରେ ସେପଟେ ସେମାନେ ଦେଖିବେ ମୁଁ ଏଇଳି ଡ୍ରେସ ପିନ୍ଧି ସେମାନେ କେ ଆଣିବେନି। ସେ ବ୍ରାଣ୍ଡ ର ପାଇବେନି ସେ ମିଳିବ କିନ୍ତୁ ସେ ବ୍ରାଣ୍ଡରେ ମିଳିବନି ତାଙ୍କ
ଟିକେ ଅଧିକ ପଇସା ଥିଲେ ସେ ଆଣିବିନି ମୁଁ ବି ସେ ମୁଁ ଯଦି ଆଣିକି ଟିକେ ଅଧିକ ଭଲ ଏଇୁ କଣ ଆଣିଲେ ଇଏ
କମ ରେଟ ର ବି ଗୋଟେ ଗୋଟେଲ ଡ୍ରେସ ଆସନାହିଁ କମ ରେଟ୍ ବି ଗଟେ ଭଲ ଟନ୍ସ ଆସେ କିନ୍ତୁ ସେଟା ବି ସେମାନେ ଅର୍ଡର କରି କହିଁ ମୁଁ ବ୍ର ଅଲଗା ହେଇଯ
ମୁଁ ଟିକେ ଆଣେଇ କ କହିଲେ ମୋର ଟିକେ ଯଦି ଭଲ ଫେଷ୍ଟିଭାଲ ଟିକେ
ହଁ ହଁ ହଁ ସେମିତି ନର୍ମାଲ ୱର ପାଇଁ ତ ନର୍ମାଲ ପିନ୍ଧିବା
ହଁ ମାନେକର ଜାଗର ହେଲା କି ଆଉ ଗୋଟେ କିଛି ହେଲା ତାହେଲେ ଗୋଟେ ମାନ ଗୋଟେ ଅଳ୍ ପଇସ ହେଲେ ବି ଚଳିବ ଗୋେଗେଇଦି କିନ୍ତୁ ଗୋଟେ ଭଲ ଓକେଜନ କିଛି ଗୋଟେ ଥିଲେ ନା ପୁଣି ଭଲଟେ ପଙ୍କାଏ ଆଉ ମୁଁ ସେଥିପାଇଁ ମୁଁ ତ ଏଇଥର ଆ ମୁଁ ଗୋଟେ ଲଙ୍ଗ୍ ଡ୍ରେଷ୍ଟ କଲେ କରିଛି ଗୋଟେ ଗ୍ରାଉଣ୍ଡ ଟାଇପ୍ର ହଁ ଚବିଶ କେତେ ଟଙ୍କା ଅ ଅନ ସବିଷ କେଷତେଟଳେରେ ଆଣିବେ ନା ଆଣିବେନି ମୁଁ ଆଇ ଦେଇଛି ଆଉଇ ଟିକେ ଅଧିକ ପଇସା ଯେଉଁଟା ଥିବ ସେ ଆଣିବେନି ଅ ମାନେ ମେ ଅନଲାଇନ୍ କଥା ଥା ଯଦି ଅଫଲାଇନ୍ ହେଇଥିବ ତାହେଲେ ତ
ଅଫ୍ଲାଇନ ରେ ବି ଭଲ ଭଲ ମିଳେ ଯେମିତି କି ଭଲ ଭଲ ବଡ ଦୋକାନକୁ ଯିବି ବୋେ ମଲ କୁ ତାହେଲେ ଆଣିବି ତାହେଲେ ଚଳିବ
ହୁଁ ଏତେ ଭଲ ଲାଗେନ ଅଫଲାଇନ
କମାଣେଉ ଅନାଇନ ନେ ବହୁତ ସଳେ
ହଁ ଅଲାଇଣ୍ଡ ୍ରେସ ଟାେ ପିନ୍ଧିଲେଣି ନା ତ ଅ ଟ ବି ଆଧିକ ଭଲଲେ ଆଉ ତମେ ରାତିରେ ଫାଙ୍କା ହୁବ ନା ବୋଧେ ଖାଲି ଦିନରେ ଫାଙ୍କ ହବ ରାତିରେ କେତେବେଳେ ଫାଙ୍କା ହବ
ନାାଇଁ ମୁ ଆସ ବଳ ଫାଙ୍କା
ସବୁବେଳେ ପଣ ଆଉ କଣ ମ ଭଳିଆ ଆଉ
ସକାଳେ ବା କ୍ଲାସ ରହିଯାଉଛି ବୋଲି ମୁଁ ଆଉ ଟିକେ ଫାଙ୍କା ହେଇପାରୁନି ଆଉ ତାପରେ ମୁଁ ସନ୍ଧ୍ୟା ବେଳେ ସବୁବେଳେ ଫାଙ୍କା ସନ୍ଧ୍ୟାବେଳେ ଟିକେ ବୁଲାବୁଲି କରୁଛୁ ସାଙ୍ଗମାନୋନେ ଯାଉଛୁ ଆମ ଖେଳ ପଡିଆ ଟେ ବୁଲିକି ବସିକି ଖଟିିକ ମଜା କରିକି ଆସୁ ତାପରେ ସନ୍ଧ୍ୟା ବେଳକୁ ସବୁ ମିଶିକି ସେମିତି ବସିକି ଖଟି କରୁଛୁ ଆଉ କଣ କରିବ ଯଦି କିଛି କାମ ପଡିଲା, ଯଦି କିଛି କାମ ପଡିଲା ଆମେ ଯାଉ ଟାଉନ ବଜାର ଯାଉ ନହେଲେ ନାହି ଘରେ ସବୁବେଳେ ।
ଯାହା ହଉ ତମେ ତମ ବାପା ମା ମାଙ୍କର ପୁରା ଗେଲ୍ହା ପୁଅ ଆଉ ନା, ତମର ଫ୍ରିଡମର ସହ ବଞ୍ଚିଛ ଆଉ ।
ହଁ ଆମେ ସବୁବେଳେ ଗେଲ୍ହା ପୁଅ, ବାପା ମା'ଆଙ୍କର ଆମ ବାପା ମା ଆମକୁ କୋଉଥିରେ ମନା କରନ୍ତିନି ହଁ ଏଇଟା ଆମ ଇଚ୍ଛା ହଉଛି ଏଇଟା କର ।
ଓହୋ, ଆ ସେମିତି ତ ସବୁ ବାପା ମା ମାନେ କୁହନ୍ତି, ମାନେ ଥାଆନ୍ତି, କିଛି କିଛି ବାପା ମା ଥାଆନ୍ତି ମାନେ ପୁରା ଇଏ ମନା କରିଦେବେ ପୁରା
ହଁ ଟିକେ ଯଉ ମାନେ ତାଙ୍କ ଛୁଆ ମାନ ଟିକେ ତାଙ୍କ ତାଙ୍କ ଛୁଆ ମାନଙ୍କୁ ସେମାନେ ନେଇକି ବହୁତ ସିରିୟସ୍, କାହିନା କାଳେ କଣ ହେଇଯିବ କି ଛୁଆ ତାଙ୍କର ଭଲ
ନା ନା ଗୋଟେ ଗୋଟେ ବାପା ମା ଅଛନ୍ତି ଭାରି କଞ୍ଜୁଶ ସତ କଥା, ନା ନା ଏଇଟା ହୁଏ ସିରିଏସଲି ମୋ ସାଙ୍ଗ ଜଣେ ସେ ବହୁତ ଇଏରେ ବଞ୍ଚ ବଞ୍ଜି ଜାଣିଛ, ମାନେ ତାଙ୍କର ସବୁ ଥାଇକି ବି ଏଭଳି
ହଁ, ଆଉ ଗୋଟେ ଲୋକଙ୍କ ପାଖରେ ପଇସା ଥଇକି ବି ଲୋକମାନେ ବହୁତ ଯୋଉ ସବୁମାନେ ଖର୍ଚ୍ଚ କରିବେନି ଟଙ୍କାଟା ପଇସା ସେଇଟା ମତେ ଭଲ ଲାଗେନା । ଆମେ ମିଡିିଲ୍ କ୍ଲାସ ଫାମିଲି ଉପର ଆମର ଯେତିକି ପଇସା ଅଛି ଆମେ ସେତ ସେତିକି ଖୁସିରେ ଖାଇ ପିଇକି ବଞ୍ଚିଛୁ ବଢ଼ିଆ ଭାବେ।
ଆରେ ଆମେ ବି ମିଡିଲ କ୍ଲାସ ଆମେ କହୁନୁ ଯେ ଆମେ ଉଁ ଅଧିକ ବେଶି ଆମେ ପଇସା ବାଲା ହେଇଗଲୁଣି ସେ କଥା ନୁହଁ ତାପାଳେ ଭଲରୁ
ହଁ ସତ କଥା ନାଇ ଭଲଟା ଖାଇବା ଭଲ ଟେ ପିନ୍ଧିବା ଭଲ ଜାଗା ବୁଲିବା,
ହଁ ହେଇ ମନେକର ଦେଖ ମୁଁ ଆମର ଆଜି ହେଇଥିଲା ଆଁ କଣ କହିଲ ରୁଟି ସହିତ ସନ୍ତୁଳା ଠିକ ଅଛି ମୁଁ ରୁଟି ସହିତ ସନ୍ତୁଳା ଖାଇପରିବିନି ତା ବୋଲି ମୋ ମା ଆଉ ଗୋଟେ କିଛି। ବନେଇଦଲେ । ମ୍ୟାଗି ହଉ କି ଉପମା ହଉ ଯହାବି ହଉ ବନେଇ ଦେବେ କିନ୍ତୁ ତାଙ୍କ ପରେ ସେ ଗୋଟେ । କଣ କଇଲ ନା ଏଇାଆକୁ ହେଇଛି ତୁ ଖାଇବୁ ମାନେ । ଖାଇବୁ ନଖାଇବୁ ନ -ନଖାଇବୁ ଓପାସ ଶୋଉନୁ ଏମିତି । କୋଟରେ ବାପା ମା ଅଛନ୍ତି ହଁ ଖାଇବୁ ନା ଖାଇବୁ ଏଇଟା ହେଇଛି ଫୋପଡା ହବ ନା । ତୁ ଖାଇବୁ ଏଇଟା । ଏଇ ଟାଇପ ର ଆଉ ମୋର ଗୋଟେ ସାଙ୍ଗ ଟେ ସେ ବହୁତ ମାନେ । କାନ୍ଦେ ଇଏ କରେ ମିଶେ ଜେହେତୁ ସାଙ୍ଗ ସାଥିରେ ମ ତେ ଭଲ ଲାଗିବ କି ଆଉ । ଆପଣ । ଦେ ଆଉ କଣ କହିବୁ ଦେ ବାପା ମାଆ ଭଲ ପାଇବୁ ବୁଝାଏ ତାକୁ ଆଉ ।
ହଁ ସତ କଥା ଆଉ କଣ କରିବା ।
ଆଉ ଗୋ ଆଉ ଗୋଟେ ଗୋଟେ ଘରେ ଏମିତି ନଥାଏ ଆଉ । ଆଉ ଆମ୍ବ ତମର ଆମ୍ବ ତମର ଆମ୍ବ ବଛ ଅଛି।
ନା ଆମର ଆମ୍ବ ଗଛ ନାହିଁ କିନ୍ତୁ ଆମ ଦାଣ୍ଡରେ ଗୋଟେ ଆମ୍ବ ଗଛ ଅଛି ମୋ ବଡା ପାଖରେ ତାଙ୍କର ଆମ୍ବ ପ୍ରବଳ ହୁଏ ଆମ୍ବ ଗଛ ସରିଲାଣି ମୁଁ କେତେ ଦିନ ହେଲା ସରିଲାଣି ମାସ ଦେଢ ମାସ ହେବ ସରିଲାଣି ଆମ୍ବ ପ୍ରବଳ ଆମେ ଖାଇଛୁ ଏଥରକ। ହଁ ମତେ ଖଟା ଆଉ ରାଗ ଖାଇବା ବହୁତ ପସନ୍ଦ ମିଠା ଜିନିଷ ମତେ
ମତେ ବି ମତେ ବି ରାଗ ମାନେ ମୁ ଚିତେ ରାଗ ଦ ଲଙ୍କା କଣ ଚୋବେେଇବି ବୋଗି
ମୋ ପା ଆମ୍ବ ଯୋଉ ସମ--ୟରେ ହଉଥିଲା ମୁଁ ସେମାନେ ନଥିଲି ମୁଁ ଟିକେ ଓଡିଶା ବାହାରକୁ ମୋ ସାନ ଭାଇ ମୋର ଯାଇଥିଲି ବୁଲିବା ପାଇଁ ଦି ମାସ ରହିକି ଆିଲି ତ ମୁଁ ପ୍ରତ୍ୟେକ ବର୍ଷ ଓଡିଶା ବାହାରାରୁକୁ ଯାଇ ବୁଲିବା ପାଇଁ ଆଉ ସେଥିପାଇଁଇରେ ଆମ୍ବ ଟିକେ ବେଶୀ ଖାଇପାରିଲନି ତାେ କଞ୍ଚି ଆମ୍ବ ଖାଇ ପାରି ଖ ଆମ ଖାଇଛି କିନ୍ତୁ?
ପାଚିଲା ଆମେ ଭଲ ଲାଗିବ କଞ୍ଚିଆ ଆମେ ଲୁଣ ଲଗା ଲଗେଇ ଚୋବେେଇବ ବଢିଆ ଲାଗିବ ଖାଲି ଚୋବେେଇବନୁଁ। କାଉଟି ଲୁଣ ଲଗେଇକି ଆଉ ମିଳୁନି ଆଉ କଣଚ ଆମବ
ସେଇପ ଆମେ କଞ୍ଚାମ ସିଜିନ ପଳଲୁ ବୁଲିବା ପାଇଁ ସେଟା ଟିକେ ମିଶ
ମୁଁ ବା ଏଇ ଗଛକୁ ବନେଇଛି କାଳେ ଯଦତି ଗୋଟେ ଗୋଟେ କଞ୍ଚା ମତେ ପାରି ଖା ରମା ନହି।
ହଁ
ସତ କଥା ଲୁଣ ଲଙ୍କାଉଡି ସେ ଟେ ଟିକେ। ପାଚିଲା ପାଚିଲା ଟାଇପ ସେୁ ଭଲ ଲାଗ । କଣ କଚା କଚା ଥିବ ମାନେ ଖଟା ଖଟା ଲାଗୁଥିବ ଚୋବେଇକ ଖାଇବା ଭଲ ଲାଗିବ ।
ଆଉ ରଜ ସବୁ କୋଉ କୋଉ ପିଠା ହୁଏ ଜାଣିଛନ୍ତି ଆପଣ?
ହଁ ମୁଁ ତ ରଜକୁ ନଡିସ ଦେବା ପାଇଁ ଯିବି । କଣ କହିଲ?
ରଜଦପଣ ପିକର
ହଁ ପୋଡା ପିଠା ଖାଏ ମଣ୍ଡା ପିଠା ଖାଏ । ଆଉ ଖାଏ ଯେଉଁ ଗୋଟେ
ଆଉ ସତତକ କାଲି ଆମ ଘରେ ମଣ୍ଡା ପିଠା ଆଉ। ଉ କାକରା ପିଟେଇଥିଲା କାଲି ରାତିରେ ଆମ ଘରେ
ଓ ଯାଅ
ତୁମେ ପିଠା ନା କହିଲା ଆମ ଘରେ କାଲି ରାତିରେ ହେଇଥିଲା।
ଆମର ଆମର ହେଇନି ଆମର ଏଇଥର ହବ ଗୋଟେ ମାନେ କଣ କହିଲେ ମଟର ଆଳୁ ର ପୁର ଦିଆଯାଇକି ତ ସେଇଟା ହବ ସେଟା ଆଜି ରାତି କାଲି ହବ ହଁ ମଟା ଯେମିତି ବି ଦାଉ ଯେମତି ନଡିଆ ଦେଇ ଯାଉଛି। ସେଇଥିରେ ମଟର ଆଳୁ ପଷିକି ସିଙ୍ଗଡାରେ ଯେମିତି ସେ ଆଳୁ ମଟର ପଶି ତ ସେଇଭଳି ମଟରରେ ପଶିକି ପାସ୍ ସେଇ ପିଠା ଟା ଆମର କାଲି ହବ ତା ସହିତ ହଁ ସିଓର ସିଓର ସେଇଟା ନା ନା ମୁଁ ଓର ସେଇଟା ଆମର ବନେଇଲେ ମୁଁ ଦେବନ ସର କିନ୍ତୁ ତା ସହିତ କଣ କିଲ ଯୋଉ ଆଳୁ ଯେମିତି ଆଳୁ ଦମ ସେମିତି ଖାଇଲେ ବେଶୀ ବଢିଆ ଲାଗିବ ତା ସହିତ
ଆରେ ବା ବଢିଆ ଆଉ କେବେ କରିକି ଆମ ଘରକୁ
ସିଓର ସିଓର ସିଏର ଏଇଥର ମୁଁ ଆମର ଯଦି ମୋ ମାଆ ଯଦି କରେ ସେଇଟା ତାହଲେ ସିଓ କେବେନିଙ୍ଗ ଖାଇବା ଆଉ ମସ୍ତ ଲାଗିବ ସେଟା ଖାଇବା ପାଇଁ
ହଁ। ହଉ ତାହେଲେ ନେଇକି ଆସିବି ଆଉ ହଁ ଯେତେବେଳେ ଫୋନ କରିବି ମୁଁ ମେସେଜ କରିଦେବବେ ଆପଣଙ୍କୁ
ଓହୋ ନା ମାନେ ଏମିତି ଅନ୍ୟମାନେ କେତେବେଳେ ମାନେ କଣ ପାଠ ପଢୁିବ ବଧ ରାତିରେ ନା?
ନାଇଁ ନାଇଁ ପାଠ ପଢା ନୁହଁ ଏମିତି ବୁଲାବୁଲି କରୁ ଟିକେ ଯଦି ଟାଉନ ବଜାରରେ କାମ ପଡିଗଲା ଟାଉନ ତ ସବୁବେଳେ ଆମେ ଯାଉ ବୁଲିବା ପାଇଁ ଆଉ ସେମିତି ବୁଲିବା ପଳେଇ ଆସୁ ଟିକେ ଆଉ
ଓହୋ ହଁ ବୁଲିବ ନିନା ମାନେ ଆଗେ ବୁଲିବା ତା ମାନେ
ହଁ ମତେ ଲାଗେ ବୁଲିଲେ ଟିକେ ମୋ ମାଇଣ୍ଡ ଟା ଟିକେ ଫ୍ରେଶ ହେଇଯ ମନ ଟା ଟିକେ ଭଲ ଲାଗେ ବୁଲିଲେ
ସମସ୍ତଙ୍କର ସେଇଟା ସମସ୍ତଙ୍କର ଖାଲି ତମର ଏକୁଟିଆ ନୁହେଁ ସମସ୍ତଙ୍କ ମାଇଣ୍ଡ ସେ ସବୁ ବୁଲିଲି
ସେଟ ମୁୋଟେ ବୁଲିବାକୁ ଭଲ ପାଏ
ମୋର ଯେହେତୁ ମୁଡ଼ ଅପ ହେଇଥିବ ମୁଁ ଛୁଆକୁ ପିଟିକି ଗୋଡ଼ ହାତ ଭାଙ୍ଗିଦେବି
ହଁ ନା ସେମିତି କରିବା କଥା ନୁହଁ।
ଆରେ ତମେ ଜାଣିନ ମାନେ ଗୋଟେ ମାନେ ଗୋଟେ ଗୋଟେ ଗ୍ରହ ମୁଁ ମୁଣ୍ଡ ଖାଇଯାନ୍ତି।
କାଁକ ନା ନିଜର ରାଗଟା ଛୁଆଙ୍କ ଉପରେ ସଜେଇବା ଟା ଭଲ କଥା ନୁହଁ
ଆରେ ନା ତାଙ୍କ ଶୁଣ ତାଙ୍କ ମାର ତାଙ୍କ ଶିଶୁଆ ହାତାର ଖରା ବେଳେ କାହିଁକି? ଶୋଇି ତାଙ୍କ ମା ମତେ କହିବେ ରାଗ ନେଇାଇଥିବେ
ଆରେ ଏଟା କେଉ ଭଳିଆ କଥା ତମ ଛୁଆ କହି ଖରା ବଳେ ନଲେ ତମ ଏଟା ବାପା ମାଙ୍କର ଦୋଷ ତମ ଛୁଆ ଖରାପିଲ ମୁଁ କହିଲି ଆମେ କଣ ଭାଇ
ସେଇଆା ତମେ ନିଜେ କୁହ ମାନେ ଏଇ ସବୁ କଥା ଶୁଣେ ମୁଣ୍ଡ ଗରମ ହବନି।
ହଁ ହଁ ସତ କଥା
କଣ କରିବା ଏଇ ତ ଜୀବନ ଆ କଣ କରିବା କହୁନ ସିଏ ମୋର ଗୋଟେ ଭାଇ ହବ ମାନେ ନିଜର ନୁହଁ ମାନେ ନିଜଠୁ ବି ଅଧିକ ହଁ